କଂ କରୁଚନ୍ତି?
ନ୍ତି କିଛି ନାହିଁ ଏ ଟିକେ ବୁଲାବୁଲି କରୁଚି ଛାତରେ ଆସିକି ଗରମ ଲାଗୁଚି ନା ସେ ଥିପାଇଁ ଟିକେ ବୁଲାବୁଲି କରୁଚି ଆଉ ଆପଣ କଣ କରୁ
ନା ମୁଁ ହେଇ ତଳେ ଏପଟ ସେପଟ ଟିକେ ହଉଚି ଆମ ଗୋଟେ ଗଛ ଲାଗିଚି ତ ଘାସରେ ଟିକେ ଚାଲୁଚି ଆଉ।
ଆଚ୍ଛା ଆଚ୍ଛା ଆଉ ଖିଆପିଆ ହେଲାଣି ନା ହେଇନି ସାଢ଼େ ନଅଟା ତ ବାଜିଲାଣି?
ସାଢେ ନଅ ଟା ବାଜିଲାଣି ଯେ ମୁଁ ଖାଇ ନାହିଁ ଯେହେତୁ ଆମର ହଁ ସମସ୍ତେ ଖାଇଲେ ଆମେ ମିଶିକରି ଖାଉ। ସେଥିପାଇଁ ମୁଁ ଖାଇ ନାହିଁ ତମର ଖାଇସାରିଲଣି?
ନାହିଁ ମୁଁ ବି ଖାଇନି ମୁଁ ଆଉ ଖାଇବିନି ମୁଁ ସନ୍ଧ୍ୟାବେଳେ ଟିକେ ଖାଇ ଦେଇଥିଲି। ବହୁତ ଖାଇବା ଖାଇ ଦେଇେଚି ତ ମୁଁ ସେଥିପାଇଁ ଆଉ ଟିକେ ଖାଇବିନି ଭାବି
ବହୁତୁ ଖାଇବା ମିଲ କଣ ଖାଇଲ କି ତମେ ଆଉ ଖାଇପାରୁ ନା?
ନାହିଁ ସନ୍ଧ୍ୟାବେଳେ ମୁଁ କଣ ଖାଇଲି କି ଚାଟ ଟିକେ ଖାଇ ଦେଇଚି। ଆଉ ଟିକିଏ ଖାଇ ଦେଇଚି ମୋମୋ ଟିକେ ଖାଇ ଦେଇଚି। ତାପରେ ମକା ଟିକେ ଖାଇ ଦେଇଚି ଆଉ କଣ ଖାଇଚି?
ସେ ଜିନିଷ ତମ ପେଟରେ ଜାଗା କେମିତି ହେଲା?
ନା, ସେଇ ତ। ସେଇଥିପାଇଁ ତ ବହୁତ ଖାଇ ଦେଇଚି ବୋଲି, ତ ଆଉ କୁହନ୍ତୁନି ପୁରା ପେଟ ଢୋଲ ହେଇଚି।
ତମେ ସେ ଛାତରେ ଯୋଉ କୋହୂଚ ତମେ ଛାତରେ ଟିକେ ଭଲସେ ଚାଲ ସବୁ ଝଡି ଯାଉ ଏକାଥରେ।
ହଁ ସେଇଥିପାଇଁ ତ ଟିକେ ଚଲାବୁଲା କରୁଛି ଯେମିତି ଟିକେ ଝଡ଼ିଯିବ ପେଟଟା ଟିକେ ହାଲକା ଲାଗିବ। ବହୁତ ଖାଇଦେଇଛି ନା ମୁଁ ଆଜି ଟିକେ। ତ ମୁଁ ସେଥିପାଇଁ ଆଭଏଡ଼୍ କରୁଛି କେମିତି ଆଜି ସା ରାତିର ଖାଇବାଟା ଟିକି ଖାଇବିନି ବୋଲି।
ହଁ ତାଲେ ଭଲ ସନ୍ଧ୍ୟାରେ ତ ଖାଇଛ ଏତେ ସା ଜିନିଷ ନ ଖାଇଲେ ବି ଚଳିବ।
ହଁଅଁ। ହଁ ବହୁତ ଖାଇ ଦେଇଛି ମ ସେମିତି କିଛି ନାହିଁ କି ଆଉ ଖାଇବାର ଅଛି ରାତିରେ ଭା ଆଉ ରାତି ରେ କିଛି ଖାଇବାର ନାହିଁ।
ଭଲ କଥା।
ହଁ ଆଉ ଆପଣ କଣ ଖାଇବେ?
ଆମର ସେଇ ରୁଟି ଖାଇବା ରୁଟି ଆଉ ମଟର ତରକାରୀ ହେଇଛି ଖାଇବୁ ଆଉ।
ଆଚ୍ଛା ମଟର ତରକାରୀ ରୁଟି ସହିତ ମଟର ତର କାରୀ କଣ ଖାଉଚନ୍ତି ଇଟିଲି ଖଆନ୍ତୁ ଭଲ ଲାଗିବ।
ଇଟିଲି ହବ ଯେ ରଜ ପା ଆଇଲାଣି ତମେ ଜାଣିନା କି ଘରେ ଆସି ରଜ ପଶିଲାଣି ବୋଧେ। ଆମର ହବ ଫେମସ୍ ପିଠା ସବୁ ପ୍ରସିଦ୍ଧ ପିଠା ଏ ଯ ରଜରେ କଣ ପୋଡ଼ପିଠା ରଜ ପୋଡ଼ପିଠା କେବେ ଖାଇଛେ ନା ଖାଇନା?
ହଁ ରଜରେ ପୋଡ ପିଠା ତ ମ ହଁ ରଜରେ ତ ପୋଡ ପିଠା ମୁଁ ଖାଇଛି ମତେ ବହୁତ ଭଲ ଲାଗେନି। ପୋଡ଼ପିଠା ଚଳିବ ମୋତେ କିନ୍ତୁ ଇଟଲି ବହୁତ ପସନ୍ଦ।
ମତେ ବି ଇଟିଲି ବହୁତ ପସନ୍ଦ କିନ୍ତୁ ରଜ ରେ ଯୋଉ ପୋଡ ପିଠାର ତ ବାସ୍ନା ପୁରା ଅଲଗା ତମେ ଜାଣିଚ ନା?
ହଁ ମୁଁ କିନ୍ତୁ ଭଲ ପାଏନି ପୋଡ଼ପିଠା ଜମାରୁ ବି ଚଳିଲା ଭଳିଆ ଆଉ ମ
ନାଇଁ ଇଟିଲ ମତେ ବହୁ ପସନ୍ଦ ଆଉ ବରା ତରକାରୀ ଆଉ ଆଳୁ କଷା ଟିକେ ଭଲ ଲାଗେ ଦହିବରା ଆଉ ବରା ତର ବରା ମଟର ତରକାରୀ ବି ମୁଁ ଖାଇଦେବି।
ଆପଣଙ୍କ ଘରେ କଣ ଏତେ ଖେର୍ ସବୁ ଗୋଟେ ଦିନରେ ହେଇଯାଏ?
ହଁ ଆମର କରନ୍ତି ଯେହେତୁ ରଜରେ ସମ ଆମର ଏଠି ନିୟମ ଅଛି ନା ସାହିରେ କିଛି ଜଣଙ୍କୁ ଦିଆଯାଏ ତ ସେଥିପାଇଁ ଇ ଏତେ ସାରା କରିବାକୁ ବି ପଡିଥାଏ।
କୋଉ ମାନଙ୍କ ଘରୁକୁ ସବୁ ଦିଆଯାଏ କାହିଁକି ଦିଆଯାଏ ସମସ୍ତଙ୍କ ଘରେ ତ କରାଯାଏ ପୋଡପି
ସେଇଟା ଆମର ଗୋଟେ ପରମ୍ପରା ରହିଛି ସମସ୍ତ ଗୋଟେ ସମ୍ପର୍କ ବଢେ ନା ପିଠା ଦବା ନବା କଲେ। ତ ଥାଏ କି ଆଗ୍ ପୂର୍ବ ଜନ୍ମରୁ ଆମେ ତ ସେଗୁରା ଜାଣିନୁ ଆମେ ତ ଏଇ କିଛି ଦିନର ମଣିଷ। ତମ ଆଡ଼େ କିଛି ନାହିଁ କି ସେମିତି? କିଛି କହୁନା କଣ ଶୋଇପଡ଼ିଲ ନା କଣ? ତମ ଆଡେ କିଛି ମିଳୁଛି ନା ମିଳୁନି ଖାଇବା ପାଇଁ। ଆଜ୍ଞା।